ହାଲୋ।
ହଁ, କୁହ, କୁହନ୍ତୁ, କଣ କରୁଥିଲେ?
ପଞ୍ଜାବ ଆସଛି ତ। ସେଠି ଖାଇବା ଜିନିଷ ଆକ ବଢ଼ିଆ ବଢ଼ିଆ ମିଳୁଛି। ତ ସେଇଟା ଖାଇବା ପାଇଁ ବୋଲି ପ୍ଲାନ୍ କରୁଥିଲି।
ଆଚ୍ଛା, କଣ, କଣ ମିଳୁଛି?
ହଁ, ପଞ୍ଜାବରେ ଭଲ ଭଲ ଖାଇବା ମିଳେ। ଏ ସୋରିଷ ଶାଗ ଆଉ ମକି କି ରୁଟି ବୋଲି କୁହନ୍ତି। ବଢ଼ିଆ ଥିବ, ସୋରିଷ ଶାଗ କୁ ଫ୍ରାଇ ଫ୍ରାଇ କରିକି ରଖିଥିବେ।
ହୁଁ।
ପଞ୍ଜାଵୀ ଡ଼ିସ୍‌ ସେଟା, ବଢ଼ିଆ ଡ଼ିସ୍‌ଟା, ବଢ଼ିଆ ଲାଗେ।
ହୁଁ।
ସେଇଟା ଆମର ଭାବୁଛି, ତା ସହିତ ପଞାବ ରେ ବଟର୍ ଚିକେନ୍ ଟିକେ ଫେମସ୍।।
ହୁଁ ହୁଁ
ବଢ଼ିଆ କି ହବ ବଟର୍ ଚିକେନ୍ କଷ୍ଟ ପଷ୍ଠିତ
ହୁଁ।
ପ ଫେମସ୍ ପୁରା ପଞ୍ଜାବ ବୋଲି ଫେମସ୍ ସେଇଟା ବଟର୍ ଚିକେନ୍ ବୋଲି ବଲ ଠିକ ଆପଣ ସେ ଆଉଡେ ବି ଅଛି ଉଁ ବଟର୍ ଚିକେନ୍ ବଟ୍ ବଟର୍ ଚିକେନ୍ ସେଟୁ ବଟ୍ ନାନ୍ ବଟର୍ ଚିକେନ୍ ସଇତ ବଟର୍ ନାନ୍ ବଢିଆ ଲାଗେ ବଢ଼ିଆ ଥିବ ବଟର୍ ଚିକେନ୍ ସଇତ ବଟର୍ ନାନ୍ ହୁଁ ତାପରେ ଛୋଲେ ବଟୁୁରେ ଅଛି ଛୋଲେ ବଟୁୁରେ ବଢିଆ ଥିବ ସ୍ପାଇସି ହେକି ଟୁରେ ବତୁରେ ଯୋଉ ବନା ହେଇଥିବ ବଢିଆ ଟେଷ୍ଟ୍ ଥିବ। ଛୋଲେ ସଇତ ବଟୁରେ ବଢିଆ ଲାଗିବ ସେଇଟା ପ୍ର ଜକ ବି ମିଳେଛ ଜକ ବି ମିଳେ ଛୋଟା ବଢିଆ ବି ଥିବ ଭଲ ଟେଷ୍ଟ୍ ଥିବ ଛୋଲେ ବଟୁରେ ଟେଷ୍ଟ୍ ବି ଥିବ ଖାଇବାକୁ ବି ଭଲ ଲାଗିବ। ନର୍ମାଲି ଆଜିକାଲି ତାକୁ ଟିକେ ମୋଡିଫାଇଡ୍ କରିକି
ହଁ ହ ଏ ଯୋଉ ବଟର୍ ଚିକେନ୍ ବଟର୍ ଚିକେନ୍ ଟା ସେଇଠି ରୁ ହିଁ ହେଇଚି ନା?
ହଁ ହଁ ବଟର୍ ଚିକେନ୍ ପଞ୍ଜାବରୁ ହିଁ ଫେମସ୍ ବଟର୍ ଚିକେନ୍।
ଆଚ୍ଛା
ପଞାବ ରେ ହିଁ ମିଳେ ବଟର୍ ଚିକେନ୍ ସେଇଟୁ ଷ୍ଟାଟ୍ ହେଇଚି
ହୁଁ।
ଛୋଲେ ବଟୁରେ ବି ପଞାବର ଛୋଲେ ବଟୁରେ
ହଁ।
ତାପରେ ଦାଲ୍ ମଖ୍ ନି ଡାଲ୍ ମଖ୍ ନି ବି ପୁରା ପଞ୍ଜାବରେ ଏବେଟିସ୍ ଖର ବଢିଆ ଲାଗିବ ଡାଲ୍ ମଖାନି
ହଁ।
କ ସ
ହଁ ମୁଁ ପଞ୍ଜାବ ରେ ଖାଇନି ବାହାରେ ରେଷ୍ଟରାନ୍ସ୍ ରେ ଖାଉଚି। ଭଲ ଭଲ
ଗୋଟେ କୁଲ୍ ଚେ ଅଛି ଅମୃତସରୀ କୁଲ୍ ଚା ବୋଲି କହନ୍ତି। ସେ ଅମୃତସରୀ କୁଲ୍ ଚା ମାନେ ଅମୃତସରୀ ସେ କୁଲ୍ ଚା ମାନେ ସେଟା ଆକ୍ଚୁଆଲି ବହୁତୁ ଫେମସ୍ ସେରା ମରେ ପୂଚ ଅମୃତିସର କୁଲ୍ ଚା।
ହୁଁ
ହୁଁ ସ୍ପାଇସି ଟିିକେ ଥିବ ସ୍ପାଇସି ଥିବ ବେରାଇଟି୍ ସଇଥ ସ ସଫର କର ବ୍ରକପ ବ ସେ ଅମ୍ରିତ୍ ସର ରେ କୁଲ୍ ଚା ବଢିଆ ଥିବ ଆଳୁ ପରାଠା ସେଟା ବି ଏଟା ପଞ୍ଜାବ ପାଇଁ ଫେମସ୍ ଆଳୁ ପଟା ଇଏତି ଆଳ ପଠ ପଞ୍ଜାବୀ ଆଳ ପଠ ବଡ଼ ଲାଗେ ବ୍ୟସ୍ତ ଥିବ ସେଡା ବି ଗୋଟେ ପଞ୍ଜାବୀ ଟେସ୍ ଆଳୁ ପରଟା ବଢ଼ିଆ ଟେଷ୍ଟ୍। ପନୀ ଟିକା ପନିର ଟିକ ସେଇଟା ବି ପନିରେଶ ବଢିଆ ଥିବ ଗ୍ରିଲ ଯଉତିିବ ଟତା ପାେରକୁ ଫ୍ରାଇଡ଼ ଟ କରିକ ଗ୍ରେଭି ରୁ କରିକି ଦେବ ପନିର ଟିକକା ମଜ୍ଜା ଟେଷ୍ଟ ଥିବ ସେଆବ ଖେଟିବ ଟେଷ୍ଟି ଖାନା ଫେଟିବ ଆଉଗୋଟେ ଅଛି ଅମୃତସରୀ ଫେସ୍ ବୋଲକ ଆମର ସୁ ଫିସ୍ାନୁ ଫି ସି ନା ଅଲଗା ଟାଇପର ରୋଷେଇ କର ଆମ ଆମ ବିଶ୍ୱର ଫେମସ ସେଇଟା ସେଟା ବି
ଆଚ୍ଛା।
ଫିସ୍ ମାନେ ସେଇଟା ଇଏ ଫିସ୍ ମାନ ମାଗୁର ମାଛ ଟାଇପର ଫିସ୍ ଟାଇପ୍ ମାନେ ତରକାରୀ ବ କଡ଼
ହଁ
ତାପରେ ପଞ୍ଜାବର ଗୋଟେ ଫେମସ୍ କଢ଼ି ପକୋଡ଼ା। କଡି ପୋକଡା ମାନେ ପୋକୋଡା କୁ କଡି ପୋକୋଡା କୁ କଡ଼ିବ ବଢିଆ ଥିବ ସେଟା। କଡି ମାନେ ନର୍ମାଲ କଢି ଯୋଉଡ଼ା ସେପ ପକୁଡି ସହିତ ଖାଇବ ବଢିଆ କଟା କଟା ହେ ଦେଖିବ ସେିବ
ଆଚ୍ଛା
ହୁଁ ବାକି ପଞାବି ଲସି ଗୋଟେ ମସ୍ତ
ହ ଲସି ତ ଜାଣିଛି ଲସି ଗୁଡା ଫେମସ୍
ଏଟ ଲ ବନକ ମାନ ଆାର ମ ବସ ବନ୍ତ ବ ୁ ବଷୀ ମଜଲ ଗ୍ରାସ୍ ଥିବ ଲସି ଓ ହୋ ଟେଷ୍ଟଥିବ। ପଞାବୀ ବଲେଇ ମୁ ଜଲେବି। ମିଠା ବଲେ ଜଲେବି। ଖିରା ଖି ଆଉ ମେନ୍ କ୍ରି ଦିଟା ଆଉ ଜଲେବି ଆଉ ଖିର୍। ଖୀରି ଜଲେବି ପ ଯାଇ ଭୁଜି ଭୁଜୟଲି ପ୍ସୁପସି ଗରେତି ହୁଁ ହୁଁ ସେଇଟା ଖାଇଠ ଆହୁ ସେ ବଟର ଚିକେନ ଆଉ ବଟର ଚିକେନ ବଢିଆ ବନାନ୍ତି। ହଁ ବଟର୍ ଚିକେନ ଚିକେନ୍ ଚକଟା ବ କିିତ ନଲେ କେରେମ
ବଟର ଚିକେନ ବଲେ ସେଇଟା ନୁହଁ ବଟର ଚିକେନ ମାନେ ଏଇ ଯୋଉ ଚିକେନ ଖଣ୍ଡଗୁଡା ପିସ୍ ପକୋଉ ପକୋଉ ଗିଳିଯିବ ଯେମିତି ପାଟିର ପକୋ ପ
ଓ ହୋ ବଢ଼ିଆ ଲାଗେ
ହଁ ବଟର ରେ ଫ୍ରାଏ କରନ୍ତୁ। ମସଲା ମସଲି ଦେଇକି ଭଲସେ ଫ୍ରାଏ କଲା ପରେ, ଗ୍ରେଭିରେ ସିଝାନ୍ତି। ଫୁଟାନ୍ତି।
ହଁ ହଁ ରାଜସ୍ଥାନରେ ବର୍ତ୍ତମାନ ମୁଁ ଖାଇଥିଲି ମୁଁ କହୁଛି ଘରେ ମୁଁ ସେ ଅଲଗା ଅଲଗା ଜରିଆରେ ମିଳିବ ଅଲଗା ଅଲଗା ଅଛି କୋଉଟା
ପାଣି ଉଚିତ ଉଠାବାର ଲାଗି
ହଁ।
ଗୁପ ଚୁପ କିଉଠୁ ।
ରାଜସ୍ଥାନ।
ହ ରାଜସ୍ଥାନି ମାନେ ବଢ଼ିଆ ବନାନ୍ତି।
ଦହି ଦହି ପୁରି। ଦହିପୁରୀ ବି ସେବ ପୁରୀ, ଦହି ପୁରୀ।
ହୁଁ।
ହୁଁ।
ପାଣି ଟୋକିଓ ପାଣି ମାଟି ବସିଥିବେ।
ହୁଁ ସେଇଥି ପାଇଁ ସେମାନେ ପୁଦିନା ପତ୍ର କଣ ଗୋଟେ ଅଛି ସ୍ପେସିଆଲିଟି ସେ ପାଣିରେ। ହଁ ଅଲଗା ଟେଷ୍ଟ ଆସେ।
ହୁଁ।
ସେଇଟା ଆମ ସାଇଡରେ ଏମିତି ହୁଏନି। ସେମାନେ ଯୋଉ ରାଜସ୍ଥାନର ଗୋଟେ ବସଷ୍ଟାଣ୍ଡ ବସଉଛନ୍ତି। ସେ ଟେଷ୍ଟ ନାଇଁ ରାଜସ୍ଥାନରେ ଖାଇଲା ପରି।
ହୁଁ।
ବଢିଆ ଟେଷ୍ଟ ପାଇଁ। ଦାଲ ବାଟି ଚୁୁରମା ତ ଖାଇଲା ପ
ହୁଁ।
ପଞ୍ଜାବି ପଞ୍ଜାବି ଟେଷ୍ଟ ବି ଫେମସ। ପଞ୍ଜାବୀ ଟେଷ୍ଟ ପାଇଁ ଇଣ୍ଡିଆ ଫେମସ।
ହଁ ତ ପଞ୍ଜାବୀ ତ ପୁରା ପରଠା, ଆଲୁ ପରାଠା, ମୁଲି କି ପରଠା।
କଢାଇ ପନିର । ଇରାବିକ ନାନ, ବଟ୍ଟର ନାନ।
ପରାଠା ମଧ୍ୟ ନା, ଆଳୁ ପରାଠା, ଗୋଭି ପରଠା, ମୂଳା ପରାଠା।
ଖା ନାଇଁ।
ହୁଁ ମେଥି ପରଠା।
ବଟର
ରାଜସ୍ଥାନରେ ଛାଜ ମିଳେନି ଏଠି ଲସି ମିଳେ।
ଆମକୁ ଶାନ୍ତି ଲାଗିବ। ହୁଁ। ସେଠ ତମ ଗାଁ ଆଡ଼େ ପୁରା ଭଲ।
ହୁଁ। ସେମିତି ମାନେ ରାଜସ୍ଥାନ ଏମିତି ସବୁ ନାହିଁ ଓଡିଶାରେ ତ ଫେମସ ପଖାଳ ଭାତ ଆଉ। ବଡ଼ି ଚୁଳା ପଖାଳ ଭାତ ଶାଗ ଭଜା ଚିପ୍ସ ଟିକେ। ଦେଖିଓ ଇଏ ଫୁଲ ବୋଇତାଳୁ ଫୁଲ। ସେନ୍ତା ପିଠଉ ଭଜା। ମାଛ ଆଉ ରବିବାର ଦିନ ହିଁ ତ ମଟନ୍ କସା।
ଓହୋ। ଭଲ ଖାଇବା ଟେଷ୍ଟ ଅଛିନା ହୁଁ। ହଁ ବଡି ଚୁରା ନ
ହୁଁ।
ହୁଁଁ। ଆମର ବଡିଚୁରା ବଢିଆ
ହୁଁ।
ଆରାମ ସେ ଖାଇବା ଆ।
ହୁଁ।
ଠିକ ଅଛି, ଠିକ ଅଛି ହଉ ତାହଲେ ରଖୁଚି।
ହୁଁ।